ହାଲୋ ଉଂମ ଶୁଭ ସଂନ୍ଧ୍ୟା ଏଇ ଝିଅଟାକୁ ପାଠ ପଢ଼ାଉଛି ଆଉ ଏଇ ଲାଗେ ଏକ ହ ପଣିକ୍ଷ୍ୟ ଲେଖୁଛି
ହଁ ନା
ହୁଁ ଛୋଟିଆ ଛୁଆଟେ କୁନି ଛୁଆଟେ ତୋ ନାଁ କଣ ସନ୍ଧ୍ୟାରାଣୀ ସନ୍ଧ୍ୟାରାଣୀ
ଓ ଆଉ ବଢିଆ ନା ଟା ଆଉ
ଦେଖୁନୁ ଦେଖ ଫୋନ୍ ଦଉଚି ସେ ଡାକିବ ପଣିକ୍ୟା।
ହଁ ଦେଲୁ ଦେଲୁ
ପଣିକିଆ ଡାକିକି ନେଖ ଡାକିକି ନେଖ
ଡାକ।
ଛି ଏକ କେ ଏକେ। ଏକ କେ ଏକ ଏକେ ଦୁଇ ଙ୍କ କ ଦେଖିଲୁ ସେ ଡାକିଲା ଫ୍ୟାନ୍ ବୁଲଥିଲା ତ, ତ ଶୁଭି ନଥାପାରେ ଟିକେ ଆଉ।
ହଁ ହଁ ସବୁ ଭଲ। ଆଉ ଯୋଉ ନଈକି ଗଲୁ?
ହଁ ମୁଁ ନଈକି ଗଲି। ନଈକି ଗଲି ଉଁ, ବାସନ ଟିକେ ନେଇଥିଲୁ ମଜା ହେଲା ଆଉ ଶାଢୀ କ ଗୋଟେ କଚା ହେଲା ସବୁ କାମ ଫାମ ସାରି ଗାଧେଇ ଫାଧେଇ ଆସିଲି।
ହଁ ମୁଁ ତ ଯାଇପାରିଲିନି ମୋର କାମ ଥିଲା ଆଉ।
ହୁଁ। ଆଉ କାଲି ଯିବ ନା ବେ ଆମେ ତୁ ଯିବାକୁ
ହଁ ଭୋଜି ଖାଇ ଯିବା ଆଉ।
ଡାକିଛନ୍ତି ତୋମକୁ?
ଏ ଡାକିବେ କାହିଁକି ନ ଡାକନ୍ତୁ ଭୋଜି ଭୋଜି ଭୋଜି ଖାଇ ଡାକିଲେ ଯିବୁ ନହେଲେ ନାଇଁ।
ମା କହିଲେ ଡାକି ନାହାନ୍ତି ତ ସେଥିପାଇଁ
ନା ଡାକିବେ କଣ ଭଗବାନଙ୍କର କାମ ଡାକିବି।
ଅଁ, ହୋ ଏଇ ଫଗ୍ ସେଣ୍ଟ ଫଗ୍ ସେଣ୍ଟ ଟା କେତେ ଟଙ୍କା?
ତିନିଶ ଟଙ୍କା।
ତିନିଶ ଟଙ୍କା ନେଇକି ଆଣିଛୁ।
ସେ ତିନିଶ ଟଙ୍କା ଆଉ ହଁ। ସବୁ ସେମ୍।
ହଁ।
ହଁ ଆମର ତ କଲେଜ୍ ଖୋଲିଯିବ କାଲିଠୁ।
ଏ ହଁ ଆଉ ପା-ପାଠ ପଢା ହବ ନା।
ହଁ।
ଆମର ବି।
ତମର ଆଉ କିଛି ପର୍ସନାଲ କଥା କ।
କେତ
କଣ।
ଆଉହଉଛି
ହଁ ହଁ
ହଁ ହଁ ଜାଣିଛି।
ଜାଣିଛୁ ନା ମ୍ୟାଡ଼ାମ୍ ଭାଇ ପାଖେ। ଭଲ ଆଉ ତୋର ତ ଭୋଜି ଆଉ ତୁ ଖା ଖା। ହଁ ହେଲି ଭଜି ଆଉ।
ହଁ ଭଲ। ଆଉ କଣ କରୁଛ ଏବେ?
ମୋ ଆ ଦେଢ ବର୍ଷ ଅଛି ଦେଢ ବର୍ଷ ପରେ ଦେଖିବା କଣ କରିବା ଆଉ। ଦେଖିବା କଣ କରିବୁ ଆଉ? ଆଉ କଣ କରଥିଲ ହେଲେ? ଓହୋ। ଆଉ କଣ ଖାଇଲୁ?
ନା ଆଉ କିଛି ଖାଇନି ସନ୍ଧ୍ୟା ବେଳେ ଆଉ। ତୁ କଣ ଖାଇଛୁ?
ଆ ମୁଁ ଏଇ ଗୋଟେ ପିଜୁଳି ଖାଇକି ଆଇଲି। ଆଉ ଚା ଆ ବିସ୍କୁଟ ଖାଇବି ଖାଇଦେବି ତା ଦେହରେ ଲଙ୍କା ବ କି ସବୁ ଜିନିଷ ପକେଇକି ଖାଇଦେଲି ଆଉ।
ପିଜୁଳି ଖାଇଲେ କଣ ହବ?
ଉଁ?
ପିଜୁଲି ଖାଇଲେ କଣ ହବ?
ପିଜୁଳି ଖାଇଲେ ଗୋର ହେବି।
ଆଉ? ତାେ ଛତୁ ଖାଇବା ଭଲ ଲାଗେ ନା?
ହୁଁ ଛତୁ ମୁ ଚାରିଟା ବେଳେ ଖାଇଥିଲି।
ଛତୁଆ ମତେ ବି ଭଲ ଲାଗେ। ମୁଁ ଯେତେବେଳେ ଆଗେ ପାଠ ପଢିବାକୁ ଯାଉଥିଲି ସ୍କୁଲ ଯାଉଥିଲି ସେତେବେଳେ ହଉଛି ମୋ ମା ମତେ ଛତୁଆ ଆଉ ବାଦାମ ସବୁ
ହୁଁ ହଁ।
ବାଦାମରେ ଛତୁଆ କରିକି ମତେ ଖାଇବାକୁ ଦିଏ। ଡେ
ମୁଁ ଯୋଉଟା ରଜରେ ଅନଲାଇନ୍ ଡ୍ରେସ୍ କିନିଥିଲି ଦେଖିଛୁ ନା ଉଁ ଟପ୍ ଟା।
ହଁ।
କେତେ ଟଙ୍କା ନେଇଥିଲା କହିଲୁ?
ତିନିଶ ଟଙ୍କା ନେଇଥିବ ଆଉ।
ଶହେ ତିରିଶ ଟଙ୍କା
ଜାନା
ହୁଁ ବଲଦଖା ହନି।
ହଁ ଭଲ ଦେଖାଯାଉଥିଲା।
ଦେଖିଛୁ ତ?
ତ ହଁ ଦେଖିଚି।
ଆଉ ତମ ଯୋଉ ସାଙ୍ଗ ଟାବେ କହିଲ ତାଙ୍କ ନାଁ ଟା କ?
ପ୍ରିୟଙ୍କା।
ଅହ। କାଲି ସତରେ ଯିବୁ ଖାଇବାକୁ ହୁଛି।
ହଁ। ଦେଖିବା ଭାତ, ଡାଲି, ଖଟା, ଘାଣ୍ଟ ଆଉ ଖିରି ହବ ହବ
ଆଛ ଏତେ ଜିନିଷ କରୁଛନ୍ତି ନା।
ହୁଁ ତୁ ଯିବୁ ନା?
ମୁଁ ହଁ ଦେଖିବା ଯମି ଆଉ। ମୁଁ ଡାକ ଡାକିବାକୁ ଆସିବି।
ଙ୍ଗହେଇକି ଯିବା।
ହଉ ଗୋଟେ ଗୀତ ବୋଲ?
ମତେ ଗୀତ ଆସିଛି କଣ ତ ତୁ ବୋଲୁନୁ ମୁଁ ଶୁଣିବି
ମୁଁ ଯେ ଏକ ପାଗଳ ଭଅଁର ପରିଚୟ ମତେ ମୁଁ ଜାଣିଚୁନା ଆମ କଲେଜରେ ଗୋଟେ ଗୀତ ବୋଲିଥିଲି।
ପ୍ରାଇଜ୍ ମିିଳିଲାନା?
ଉଁ ହୁଁ ଆମର ଥରେ କଲେଜରେ ଖେଳ ହେଇଥିଲା ଥିଲା ଉଉଁ ମୁଁ ସେଥିରେ ଜିତିଥିଲି ମୋତେ ଦିଟା ପ୍ରାଇଜ ଦେଇଥିଲେ।
କଣ ହେଇଥିଲୁ?
ଉ ଚମ୍ପିୟନ ତ ହେଲିନି କିନ୍ତୁ ଦିଟା ପ୍ରାଇଜ ମିଳିଥିଲା ଗୋଟେରେ ହେଇଥିଲି ସେକେଣ୍ଡ ଆଉ ଗୋଟରେ ଫାଷ୍ଟ
ହଁ ମଶା କାମୁଡ଼ୁଚିବେ ବହୁତ
ବାହାରେ ଅଛୁ ଘର ଭିତରୁ ଆସୁନୁ
ଘର ଭିତରକୁ ନାଲେ ନେଟୱାର୍କ ପାଉନି ବା କଥା କ୍ଲିୟର ଶୁନି
ହଁ ସେମିତି ତ ଶୁଭୁଛି କଣ ଅଛି?
ନା ନା ମତେ ଶୁଭୁନି ସେଇଥିାଇଁ ଯାଉନି ବାହାରୁ ଆମର ଏଟା ଗାଁ ଟା ନା ସେଥିପାଇଁ ନେଟଟ୍ୱାର୍କ ପ୍ରୋବ୍ଲେମ ହଉଛି।
ତମ ବାଡିରେ କି କି ଗଛ ଲଗେଇଛ?
ଫୁଲ କନିଆରୀ ଫୁଲ ଗଛ ମନ୍ଦାର ଫୁଲ ଗଛ, ଟରାଟ ଫୁଲ ଗଛ, ଆଉ ଲଙ୍କା ଗଛ ଲଗେଇଛୁ, ପିଜୁଳି ଗଛ ଲଗେଇଛୁ, ଆଉ ଆଲୋଭେରା ଗଛ ଲଗେଇଛି, ପୋଇ ପୋଇ ଗଛ ଲଗେଇଛି ଆଉ କଖାରୁ ଗଛ ଗଛ ଲାଗେଇଛି,
ଏତେ ଗଛ ତାହେଲେ ଲଗେଇ ଦେଇଛ ନାଇଁ,
ହଁ ଜାଣିଛୁ ନା ଆମ ବାଡିରେ ଯୋଉ ପିଜୁଳି ଗଛ ଅଛି ପିଜୁଳି ଟା ବହୁତ ମିଠା ଲାଗୁଛି,
ଓହୋ, ଆଉ ହଉଛି ଯୋଉ ତମ ଟି ଅଲ ଲଗେଇଛି କିଲ କଣ ହେଲା ପାଣି ଟା
ହଁ ପାଣି ଭଲ ହେଲା,
ପିଇଲଣି?
ହଁ,
ମାନେ ଗୋଳିଆ ହବନି
ନା ଆଉ ଗୋଳିଆ ବାହାରୁନି ଗୋଳିଆ ବାହାରୁନି କିନ୍ତୁ କି ଟିକେ ତାର ସ୍ମେଲ ଟା ଟିକେ ଟିକେ ରହୁଛି ଆଉ
ମାନେ ଧଳା ପାଣି ପଡୁଛି ତ
ହଁ ଧଳା ପାଣି
ଉଁ ଉଁ ହୁଁ ତମ ବାପରେ ବହୁତ ମସଲା ନାହିଁ
ହୁଁ ତମ ଘର ପାଖରେ ଅଛି ନାଇଁ
ହଁ ଆମ ଘର ପାଖରେ ବି ବହୁତ ମସଲା
ମୁଁ ତ ବାହାରେ ବୁଲୁଚି ଜହ୍ନ ଗଲାଣି ଦେଖୁଛି ଆଉ ବଢିଆ ଦେଖାହ ଉଛି ଜହ୍ନ
ଜନ ବାହାରେ ପଡିଛି ହଁ ଜନ ପାଖରେ ଦେଖ ତାରାଟେ ବି ପଡିଛି।
ବଢିଆ ଦେଖା ହଉଛି।
ହୁଁ ସେ ଜନଟା ଆଉ ଯେମିତି ଭାଇ ତାରା ଟା ହଉଛନ୍ତି ତମେ
ହଁ ବାହା ହଉଣୁରୁ ଭାଇ ତମେ ସବୁ
ହଁ ହଁ ହଁ
ଆଉ ରଜପାନ ଖାଇଛୁ ନା ରଜପାନ ଖାଇଛୁ ନା
ମୋ ଦାନ୍ତ ଖରାପ ହେଇଯାଉ ମୁଁ ଖାଇଲିନି ତୁ ଖାଇଛୁ
ନା ଲୋ ମୁଁ ପାନ ଖାଏ କଣ ଛୋଟ ବେଳେ ଥରେ ଗୁଣ୍ଡି ଖାଇଥିଲି ଜାଣି ପାର ନଥିଲି ମୁଣ୍ଡ ବୁଲେଇଥିଲା ପୁରା
ଆଚ୍ଛା ଆଉ କଣ କହ
ଖାଇସାରିଲୁଣି
ଉଁ ହୁଁ
ସନ୍ଧ୍ୟା ବେଳେ କଣ ଖାଇଲୁ?
ମୁଁ ଖାଇଲି ଛତୁଆ
ଆଉ ଭଲ ପୁରା ପ୍ରୋଟିନ ଖାଇବା ଖାଇଛୁ ଆଉ, ଦେହ ଭଲ ରହିବ ଛତୁଆ ଖାଇଲେ।
ତୁ କଣ ଖାଇଲୁ?
ମୁଁ ନା, ମୁଁ କିଛି ଖାଇନି ଜାଣିଛୁ ନା ଆଜି ଆମେ ସବୁ ଚାରି ପାଞ୍ଚ ଜଣ ସାଙ୍ଗ ଯାଇଥିଲୁ ଗୋଟେ ଗୁପଚୁପ୍ ଖାଇବାକୁ ଯାଇଥିଲୁ ଗୁପ୍
ହୁଁ ଏ ହଁ ଏଇ ଲାଇନଟା ଲେଖିଲ ଏଇଟା ଲେଖ। ହଁ କହ।
ସମସ୍ତେ ଗୁପଚୁପ୍ ଖାଇଲୁ।
ହୁଁ।
ଖାଉ ଖାଉ ଖଟା ପାଣି ସରିଗଲା ଗଲା ଖଟା ପାଣି ଘଣ୍ଟେ ପାଇଁ ପୁରା ବନେଇଲେ ବମ୍ ଠିଆ ହେଇଛୁ ଘଣ୍ଟାଟେ। ପୁଣି ପୁଣି କିଛି ସମୟ ଖାଇନୁ - ପୁଣି ଆଳୁ, ଆଳୁ ସରିଗଲା, ପୁଣି ଘଣ୍ଟାଟେ ଠିଆ ହେନୁ ଆଳୁ ଖାଇବାକୁ ଆଳୁ ଚକଟା ହେଲା ଖାଇକି ଆସିଲୁ ପୁରା ଟାଇମ୍ ପୁରା ଗୋଟେ ହେଇଗଲା ଆସିଲୁ ଘରୁ- ପୁଣି ଘରେ ଆସିକି ପଖାଳ ଭାତ ଉଁ ଉଁ ହଉଛି ଆଳୁ ଭଜା ଆଉ ଆମ୍ବ ଖାଇଲିି।
ଆମ ଏ ଯଉ ବାଟ ଉଁ ଉଁ, ଆମ ପୁଅ ୟେ ଯୋ ୟୁଟ୍ୟୁବରେ ଛାଡିଲା।
ହଁ।
ତାପରେ ବାଟରେ ଆଇଲା ବେଳେ ବହୁତ ଗରମ ଥିଲା ନା? ତ ସେଥିଲାଗି ଉଁ କୋଡିଏ ଟଙ୍କାରେ ପିିଇଲୁ ଇଏ ହେଇ ଯୋଉଉଉ
ଆଖୁୁରସ।
ଆଖୁରସ ପିଇ ହୁଁ ଉଚ୍ ଛାଡିଛି ୟୁଟ୍ୟୁବରେ ଦେଖିବୁ ହେଲା।
ହଁ ଦେଖିବି, ଲାଇକ୍ କରିବି, ସେୟାର କରିବି, କମେଣ୍ଟ କରିବି, ଆଉ କଣ ସବସ୍କ୍ରାଇବ କରିବି।
ହୁଁ, ସେ କି ହାଁ କିଏ ମାଉସୀ ନାଇଁ
ଆ ଆଉ ଚାଲ୍ କୁଆଡେ ଗୋଟେ ପିକନିକ୍ ଯିବା।
ଆଁ?
ପିକନିକ୍ ଯିବା ଚାଲେ।
ଆମ ଝିଅଟାର ଲେଖା ସଇଲାଣି ।
ଭଲ।
ସେ ପଣିଖିଆ ଲେଖୁଛି ସେ
ହଉ ଆଉ। ହଉ ତୁ ପାଠ ପଢା ତାକୁ- ଛୁଆ ଟା କାଇ ବହୁତ ସମୟରୁ ବସିବନି ରଖ ଆଉ-
ରଖିଦେମି ଆଉ କଣ କରମି- ସବୁ ଭଲ ନା ଫାମିଲି ରେ - ଆଉ ସବୁ ପୁରା ହାପି ଫାମିଲି ଆଉ-
ହଁ, ହଁ ହଉ ରଖ ଶୁଭରାତ୍ରି।
ହୁଁ, ହୁଁ ରଖ। ରଖିଦେବି ଆଉ କଣ କରିବି ଆଉ ଆମ ଘରକୁ ଆସେ ଟିକେ କଥା ହବ ଆଉ। ଯା କଣ କରିବି। ଆଉ ସେଏ ତୋ ଡ୍ରେସ ଟା ଟିକେ ଆଣିଥିବୁ ମୁଁ ଦେଖିବି କେମିତିଆ କଣ କରିଥିଲୁ ରଜର ଆଣିବୁ ହେଲା। ମନ ପକେଇକି ନେଇକି ଆସିବୁ।
ହଁ।
ହଉ ଶୁଭରାତ୍ରି ଯା ଖାଇଦେଇକି ହଉ। ଖାଇ ଦେଇ ପିଇ ଦେଇକି ଡ୍ରେସ ପିନ୍ଧିଦେଇକି ଆସିିବୁ ହେଲା। ଆଉ କଣ ରୁଷେଇ କରୁଚୁ? କଣ ହବ୍? ଭାଇଠୁ
ଭାତ।
ହୁଁ।
ଡାଲି ହବ।
ହୁଁ ଉ। ଆଉ ପୋଟଳ ପୋଟଳ। ତରକାରୀ କି ତରକାରୀ ପୋଟଳ ତରକାରୀ। ପୋଟଳ ର କଣ? ତରକାରୀ ବା।କି ତରକାରୀ? ଆରେ ପୋଟଳ ରସା।ଅହୋ ପୋଟଳ ରସା ନାଇଁ। କଣ ଜାଣିଚ ଆମର ଯୋଉ ଦିନ ଟ୍ୟୁବଲ୍ ପଡିଲାନି ହଁ ସେଦିନ ମୁଁ ରାନ୍ଧିଥିଲି ପୋଟଳ ରସା ଆଛା ଯୋଉମାନେ କାମ ମିସ୍ତ୍ରୀ ମାନେ ଖାଇଲେ ଭଲ ହେଇଛି କିଏ କରିଛନ୍ତି। ଇସ୍। ଯା ହଉ ପ୍ରଶଂସା ପାଇଲୁ ଆଉ।
ହଁ ଆସିରି ପକେଇଲୁଣୁ?
ଆଶୀର୍ବାଦ ଦେଲେ ନା? ଆଉ। ଓ ଖାଲି ପୋଟଳ ରସା କରିଥିଲୁ ଆଉ କିଛି କଲୁନି ଆଚ୍ଛା।
ଖାଇଲେ ଆଉ।
କେତେ ଦିନି?
ଗୋଟେ ଦିନରେ ହେଇଗଲା ଆମର।
ଆଛା। ଆଉ ଆଉ ଏଇ ଲାଗେ ଡ୍ରେସ ଟାକୁ ମନ ପକି ନେଇକି ଆସିିବି